ଭାଇ ନମସ୍କାର ବନ୍ଧୁ କଁ କେମିତି ଅଛନ୍ତି।
ସବୁ ଭଲ ଅଛି ତମେ କେମିତି ଅଛ।
ଭାଇ ମୁଁ ମଧ୍ୟ ଭଲ ଅଛି ଭାଇ ତମେ ତ ଆମୁକୁ ନ କହିକି ସୁରାଟରେ ସୂତା କଳ ଫେକ୍ ଟିରେ କାମ କରିବାକୁ କଲ ଆମକୁ ମଧ୍ୟ ଡାକିକି ନି ନିଅନ୍ତ ନା ଆମେ
ନାଇଁ ମୁଁ ଆମ ଏବେ ତମେ କାଲି ପରଦିନ ଆଡୁକୁ ଭାରତ ଏକ୍ସ ପ୍ରେସରେ ବାହାରି ପଡ଼ନ୍ତୁ ମୁଁ ଆମ ସାରଙ୍କୁ କହିକି ତମ ପାଇଁ ଗୋଟେ ଆଉ ଦି ତିନି ଜଣ ରେ କାମ କରିବା ପାଇଁ ଅଛି ତ ତମେ ତାଙ୍କ ଜାଗାରେ ରହିଯିବ ମୁଁ ଭାବୁଚି। ତ ତମେ କାଲି ବାହାରି ପଡିଲେ ପହର ଦିନ ପଳେଇ ଆସିବ ଅପହର ଦିନରୁ ଅଫିସକୁୁ ଜଏନ୍ ହେଇଯିବ।
ଆଚ୍ଛା ତାହେଲେ କଣ କେତେ ପଇସା ମିଳୁଚି ସେଇଟି।
ମାସୁକୁ ତିରିଶି ହଜାର ତ ହେଇଯାଏ କେମିତି ବି।
ତିରିଶି ହଜ଼ାର ମିଳିଯାଏ ତାହେଲେ ତ ଆମେ ତମେ କେମିତି ରୋହୁଚ ସୁରାଟରେ।
ସେଇଠି ଗୋଟେ ଘର ଭଡା ନେଇଚି। ରୋହୁଛି ଆଉ କଣ ତମେ ଆସିଲେ ତମର ମୋରୋ ମିଶିକି ରହିଯିବା ଆଉ।
ବହୁତୁ ଲୋକୋ ପିଲା ଯିବେ ନା ଲଲିତ ଯିବ ଶ୍ରୀକାନ୍ତ ଯିବ ଦୀପକ ମଧ୍ୟ ଯିବ ଆମେ ଚା ତିନି ଯାଉଚୁ। ଠିକ୍ ଅଛି।
ଆଉ ତମେ ତିନି ଯାଉଚ। ତା ଆମେ ଗୋଟେ ବଡ଼ ଘରଟେ ଟୁ ବି ଏଚ୍କେ ଘର ଗୋଟେ ନେଇଯିବା।
ଭାଇ ଟୁ ବି ଏଚ୍କେକେ ନେଲେ କଣ ହବ ଟୁ ବି ଏଚ୍କେକେ ନେଲେ ପଇସା ପତ୍ର ତ ଥିବାର ଅଛି ନା ପ ଥମେ ଆମେ ପଥମ ପଥମରୁ ଯଦି ଦେଖିବା ରଜା ଉଁ ଘର ଦେଖିବା ତାହେଲେ କେମିତି ହବ ଆମୁକୁ ପଥମେ ଗୋଟେ ଦୁଇ ବର୍ଷ କରିକି ମୋରୋ ପ୍ଲାନ୍ ଅଛି ଆମେ ପଇସା ପତର କମେଇକି ସେଇଠି ଗୋଟେ ଶସ୍ତା ଜାଗା କିଣିକି ସେଇଠି ହିଁ ଘର ବାଡେଇିକିରି ସେଇ ଘର ବି ଭଡା ଦେଇଦବା। ତାହେଲେ ତ ଆମୁକୁ ବୋହୁତ୍ ଫାଇଦା ହବ ଆଉ ଆମୁକୁ ଚାକିରି ମଧ୍ୟ କରିବାକୁ ପଡିବନି।
ଯଦି ପଇସା ଆଦାୟ ହୁଏ ତ କରିବା କଣ ଅସୁବିଧା ଯଦି ଭଲ ଦରମା ମିଳିଲା।
ଆରେ ମୁଁ କୋହୁଥିଲି ବାରମ୍ବାର କୋହୁଥିଲି ମୁଁ ତମୁକୁ ଭାଇ ପାଠ ପଢ ପାଠ ପଢ କିନ୍ତୁ ତମେ ତ ଖାଲି ଉତୁପାତ ହୋଉଥୁଲ। ପାଠ ପଢ଼ାପଢ଼ି କିଛି କଲନି ଏବେ ସୁରାଟ ଯାଇ ଚାକିରି କରିବାକୁ ପଡିଲା। କଣ ଭଲ ଲାଗୁଚି ଏ ଜୀବନ ହେ ଜୀବନ କି ଭଲ । ସବୁଠୁ ଭଲ ଜୀବନ ହୋଉଛି ପାଠ ପଢୁ ଏସି ରେ ଗୋଟେ ସଫ୍ଟୱେର କମ୍ପାନୀରେ ଚାକିରିଟି କରୁଥିବି। ତାହେଲେ ଆମ ଘର ଲୋକୋଙ୍କର ନାଁ ମଧ୍ୟ ଉଚ୍ଚ କିନ୍ତୁ ଏବେ ଆମ ଘର ଲୋକୋ ବୋହୁତୁ ମାନେ ବୋହୁତୁ ହୋଇକି ବୁଲୁଛନ୍ତି।
ମୁଁ ତ କିଛି ପାଠ ନ ପଢ଼ିକିବି ବେକାରିଆ ହେଇ ଅଛି ହେଇଗଲି ତମେ ତ ବିଟେକ୍ ପାଠ ପଢିକିବି ଆଜି ମୂଲିଆ କାମ କରିବା ପାଇଁ ସୁରାଟ ଆଉ କଣ କହିବା ପାଠ ପଢାର ବି କିଛି ଭେଲ୍ୟୁ ନାହିଁ।
ହୋଉ ଭାଇ ଯାହାହେଲେ ମୁଁ ଇଂଲିଶ ଦିପଦ ଜାଣିଲି ତ ଇଂଲିଶ ଦିପଦ ଜାଣିଲି। ମୁଁ କଣ ସୁରାଟ ରେ କଣ ସବୁଦିନେ ରହିବି କୋହୁଚି ମୁଁ ପ୍ରଥମେ ତମର ସେଇ ପେକ୍ଟ୍ରୀରେ କାମ କରିବି। ମୁଁ ମୋରୋ ୟାର ମଧ୍ୟ କୋସ୍ ବି ଗୋଟେ ଅନଲାଇନ୍ କୋର୍ସ ଚାଲିଚି। କୋସ୍ ସରିବାକୁ ଆହୁରି ଆଠ ମାସ ଅଛି ତେଣୁକରି ମତେ ଯେହେତୁ ତେଇଶି ବର୍ଷ ହେଲାଣି। ମୁଁ କେତେ ଘରେ ରହିବି ମତେ ଆଉ ଘରେ ରହିବାକୁ ଇଚ୍ଛା ହୋଉନି ମୁଁ ସେ ସୂତା କଳ ପେକ୍ଟ୍ରିକୁ ରହି ଯିବି ଆଠ ବର୍ଷ ଆଠ ମାସେ କାମ କରିବି। ମୋ କୋର୍ସ ଟା ସରିଲେ ମୁଁ ମଧ୍ୟ ବହୁତ୍ ସାରା ସାରା ଇଣ୍ଟରଭିୟୁ ଏବଂ ଚାକିର ପାଇଁ ଜବ୍ ଇଣ୍ଟରଭିୟୁ ଦେବି ଯଦି ମୋର ବାଜିଲା ତାହେଲେ ଭଲ କଥା। ନହେଲେ ମୁଁ ଆଉ କଣ କରିବି ନା ସୂତା କଳ ଫାକ୍ଟ୍ରି ରେ ଜୀବନ କାଟିବି ନା କଣ।
ମିଶିକି କରିବା କଣ ଅସୁବିଧା ଆମେ ତ ବଡ ଘର ମଜି ତମକୁ କହୁଛି। ତମ ଆମର ଫରକ କଥା ନାଇଁ ତମେ ଆସିବ ଯଦି ମୋ ପାଖରେ ର ଆମ ସାଙ୍ଗସାଥି ପାଖରେ ରହିଲେ ସୁରଟ ରେ ତମକୁ ଆଉ କୋଉ ଚାକିରୀ କରିବାକୁ ଇଚ୍ଛା ହବନି ଏମିତି ଯିଏ ସୁରା ତ ଆଇଛି ସେ କେବେ ସୁରତରୁ ଯାଇନି ଏଇ ସବୁ କଥା କହିବାର କଥା ତମକୁ ପ ଲ ଲାଗେ ବଟ ଥରେ ଆସିଲା ପରେ ତମକୁ ଆଉ ଇଚ୍ଛା ହବନି ଏଇ ସୁରାଟା ଛାଡ଼ିକି ଯିବା ପାଇଁ।
ଭାଇ ବିଭୁ ଭାଇ ତମେ ବିଲକୁଲ ବି କଷ୍ଟ କରିବାକୁ ରାଜି ହଉନ ତମେ ତ ସ୍କୁଲରେ ମଧ୍ୟ ଏମିତି ତିକରିବାର ତମେ ବାର ଡେଇକି ଯାଇକି ତାସ ଖେଳିବାର ଏବେ ମଧ୍ୟ ସେଇ ବୁଦ୍ଧି ଯଦି ତମେ ନିଜକୁ ବଦଳେଇବନି ତାହେଲେ ତମେ ଜୀବନରେ ଆଗକୁ କିନ୍ତି ବଢିବ ମୁଁ ତ ତମକୁ ବାରମ୍ବାର କହିବାର ପିଲାବେଳେ ବିବୁ ବାଇ ବାର ଡେଁଇକି ଯଅନ। ଏବଂ କ୍ଲାସ ମଧ୍ୟ ବନ୍ଦ କରୁନ କିନ୍ତୁ ତମେ ମୋ କଥା ଶୁଣିବାର ନାହିଁ ଏବେ ଆର ପରିସ ଫଳ ପାଉଛ।
ଏହା ସତ ଯେ ଏବେ ପଶ୍ଚାତାପ ହଉଛି ବୟସ ହେଲା ପରେ ପଶ୍ଚାତାପ କରିଲେ କଣ ମୂଲ୍ୟ।
ଆଉ ଭାଇ ତମେ ଯାହା ପଛରେ ମଧ୍ୟ ପଢିଥିଲ ସେ ମଧ୍ୟ ତମକୁ ଛାଡିକି ପଳଲା ଆରେ କଣ କରିବା ଏମିତି ହିଁ ଜୀିବନ।
କଣ କରିବା ଛାଡିକି ଗଲା ତ ଗଲା ଆଉ କଣ କରିବା। ତାର ଆଉ କଣ ତାର ଆଉ କଣ ତା ଭାଗ୍ୟରେ ଆଉ କିଏ ଅଛି ମୋ ଭାଗ୍ୟରେ ଆଉ କିଏ ଅଛି। ଆଉ ଆମେ କଣ କରିପାରିବା ଆଉ କୁଅ ତମ ଦୈନ ଦିନ ଜୀବନ ବିଷୟରେ ପାଞ୍ଚ ପଦ କୁଅ।
ଦୈନ ଜୀବନ ଦୈନନ୍ଦିନ ଜୀବନ କଣ ଯେହେତୁ ଆରୁ ଗୋଟେ ମାଛୁଡି ପହରେ ଆମର ଗୋଟେ ଗମେଣ୍ଟ ଏଜ୍ଜମ୍ ବାହାରିଛି ମାନେ ଆମ ର ଗମେଣ୍ଟ ଗୋଟେ ନୋଟିଫିକେସନ୍ ବି ଆସି ଚି ତାର ଏଜ୍ଜାମ ହବ ସେପ୍ଟେମ୍ବର ମାସରେ ତାର ଫିଜିକାଲ ପାଇଁ ମୁଁ ପ୍ରିପ୍ ର ହଉଛି ତ ମୁଁ ସକାଳୁ ଉ ଉଠି ଉଠିକି ସାଢେ ପାଖାପାଖି ସାଢେ ଚାରିରୁ ପାଞ୍ଚ କିଲୋମିଟର ଦୌଡ଼ ମାରିକି ଆସିଲା ପରେ ଗାଧେଇକିରି ଗଜା ମୁଗ ମୁଁ ଓଦା ଓଦା କରିକି ରଖି ମାନେ ପାଣିରେ ଭିଜେଇକି ରଖିଥାଏ। ସେଇ ଗଜାମୂଗ ଟିକେ ଖାଏ ଗଜାମୁଗ ଟିକେ ଖାଇଲା ପରେ ପପା ପପୟା ଜାଣିଛନ୍ତି ତ ପପୟା ନା ଓଡିଆରେ କହିବି। ପପୟା ପପୟା।
ମାନେ ଅମୃତଭଣ୍ଡା ନା।
ହଁ ଠିକ ଠିକ ଅମୃତଭଣ୍ଡା ଖାଇଲେ ପରେ ମୁଁ ଟିକେ ଲାପଟପ୍ ଟା ଖୋଲିକିରି ଏଇ ପଢାପଢି ଟିକେ କରେ ତା ପଢାପଢି କରିଲା ପରେ ମୁଁ ପୁଣି ଖାଇ ଖାଇବାକୁ ଯାଏ ବାରଟା ବେଳକୁ ବାରଟା ବେଳକୁ ଆସିଲା ପରେ ଟିକିଏ ସୋ ସୁଆ ସୁଇ କରେ ତାପରେ କଣ ମ୍ୟାଚ୍ ଫ୍ୟାଚ କ୍ରିକେଟ କିମ୍ବା କୌଣସି ଖେଳ ମଧ୍ୟ ଟିକେ ଦେଖେ। ଦେଖିଲା ପରେ ପୁଣି ଚାରିଟାକୁ ଖେଳିକି ଆସିଲା ପରେ ଛଅଟାକୁ ମୁଁ କ୍ରିକେଟ ଖେଳିବାକୁ ଯାଏ ଚାରିଟାରୁ ଛଅଟା ତାପରେ ମୁଁ ଛଅଟାକୁ ଆସିଲା ପରେ ପୁଣି ଆଥରେ ପଢାପଢି କରେ ତାପରେ ନଅଟା ଦଶଟା ହେଇଗଲେ ମୁଁ ଖାଇକି ଶୁଇ ପଡେ ଏଇଟା ହଉଛି ମୋର ଦୈନନ୍ଦିନ ଜୀବ ନ ବର୍ତ୍ତମାନ ସମୟରେ ଆଉ ଆଗକୁ ତ ମୁଁ ତମ ଥିଲେ କାମ କରିବାକୁ ଯାଉଛି। ମୋତେ ପଢ଼ାପଢ଼ି କରିବା ପାଇଁ ସମୟଟାକୁ ଆଡ଼ଜଷ୍ଟ କରିବାକୁ ପଡ଼ିବ‌।
ଆଉ ରାନ୍ଧିକି କଣ ଖାଉଛ ସକାଳେ କଣ ଖାଇଲ ଖରା ବଳେ କଣ ଖାଇଥିଲ।
ରାନ୍ଧିକି ତ ସକାଳେ ମୁଁ ଖାଇ ଯାଉଛି କହିଲି ତମକୁ ଯେମିତିକି ଅମୃତଭଣ୍ଡା ଏବଂ ଗଜାମୁଗ ଖାଏ। ଠିକ୍ ଅଛି। ଆଉ ତାହେଲେ କହିବ ଖରାବେଳେ ଖାଲି ଭାତ ଡାଲି ଏବଂ
ହଁ।
ହାଲୋ।
ହାଁ କୁହନ୍ତୁ।
ମାଛ ଛେଚେଡା ବିଷୟରେ ଜାଣିଛନ୍ତି ଆପଣ?
ମାଛ ଛେଛଡା ମାନେ ମାଛର ମୁଣ୍ଡକୁ ଭାଜି ଖାଲି ଛେଚିକି ଘାଣ୍ଟ ତରକାରରେ ପକେଇ ଦିଅନ୍ତି।
ଆଛା ହଁ ଏହା ହିଁ ଏହା ହିଁ କିନ୍ତୁ ମତେ ଲାଗୁଛି ତମକୁ ସେ ସୁରାଟ ରେ ଏମିତି ସବୁ ଭଲ ଜିନିଷ ଖାଇବାକୁ ମିଳୁ ନଥିବ ନା ମିଳୁଛି?
ମିଳୁଛି ଭଲ ଖାଇବା ମିଳୁଛି ଓଡିଆ ଲୋକ ଅଛନ୍ତି ନା ସେଇଠି। ସେଥିପାଇଁ ଭଲ ଖାଇବା ମିଳେ।
ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ତମର କେମିତି ଖାଇ ଖିଆ ପିଆ ଦୈନନ୍ଦିନ ଜୀବନ ତମର କାମ କ୍ଷେତ୍ରରୁ କେତୁରା କେତେଟାକୁ ଫ୍ରି ହଉଛ ତାପରେ ତମେ ଆଗକୁ କଣ କରୁଛ। ରୋଷେଇ କେମିତି କରୁଛ କଣ ଟିକେ କୁହ।
ସକାଳେ ରାତିରେ ବାସି ପଖାଳ ରଖିଥାଏ। ସକାଳ ଟିକେ ଶୁଖୁଆକୁ ଭାଜିଦିଏ ପିଆଜ ସହିତ ଭାତ ଡାଲି। ପାଣି ଭାତ ଶୁଖୁଆ ଭଜା ପେଟେ ଖାଇକି କାମ କରିବାକୁ ପଳେ। ଘଣ୍ଟାରେ ଆମର ବିରତି ଥାଏ ବିରତି ସମୟରେ ମୁଁ କଣ କରେ। ଆମ ଘରରୁ ପଖାଳ ଭାତ ନେଇଥାଏ। ଆଉ କଣ ମିକଚର ଫିକଚର ନେଇକି ଖାଇଦିଏ। ରାତିରେ ଭାତ ଡାଲି କୋଉ ଆଳୁ ଟିକେ କୋଉ ଦିନ ବାଇଗଣ କୋଉ ଦିନ ପିଆଜ। ତିି ସବୁ ଟିକେ ଟିକେ ଭାଜିକି ଖାଇଦିଏ ଆଉ। କଣ କରିବା ଏକଲା ମଣିଷ କେତେ ରାନ୍ଧିବ।
ଭାଇ ତମର ଯୋଉ ଶୁଖୁଆ ଭଜା ଏବଂ ଜାଉ ଏବଂ ପଖାଳ ଭାତ ମିଚର। ମତେ ଲାଗୁଛି ତମର କାମ କରିବାର ତ ଟୋଟାଲ ଇଟେନସନ ନାହିଁ। ତମେ ଏଇ ସବୁ ଭାତ ଜିନିଷ ଖାଇଲେ ତ ତମେ ଶୋଇପଡିବ ତମେ ଆଉ କାମ କେମିତି କରିବ ପଖାଳ ଭାତ ଖାଇଲେ।
ମୁଁ ଭାତ ଜିନିଷ ଖାଇଲେ ମୋର ନିଦ ଆସେନି ବନ୍ଧୁ। ତମେ ଯେହେତୁ ତମେ ଗୋଟେ ମୋଟା ଲୋକ। ଯେହେତୁ ତମେ ଗୋଟେ ମୋଟା ହାଟା ଘାଟା ଲୋକ ତମକୁ ଖାଇଲେ ଚାଉଳ ଖାଇଲେ ନିଦ ଆସେ ମୋର। ନିଦ ଆସେନି ଖାଇଲେ।
ଆାରେ ମୁଁ ତ ମୋଟା ଥିଲି ବର୍ତ୍ତମାନ ବର୍ତ୍ତମାନ ମୁଁ ଏବେ ଦୌଡ ମାରିକିରି। ମୋ ଦେହକୁ ପୁରା ସ୍ଲିମ କରିଦେଲିନି ବହୁତ ମାନେ ମୁଁ ସେପ୍ ରେ ପଳେଇ ଆସିଛି। ତମକୁ ଦେଖିଲେ ଭଲ ଲାଗିବ।
ଶହେ ପଚାଶସେ କିଲୋ ଥିଲ ଆଜି ତମେ ଶହେ କିଲୋ ହେଇଛଯେ ଶହେ କିଲୋ ବି ମୋଟା ଏକା ନା ପତଳା କୋଉଠି ହେଲା।
ଶହେ କିଲୋ ନାଇଁ ଭାଇ ମୁଁ ପାଖା ପାଖି ଗୋଟେ ନାଇ ଟୁ ରୁ ନାଇଣ୍ଟି ଫୋର କିଲୋ ହେଇଗଲିନି।
ଏଇ ସବୁ ତମର ଥଟା କଥା ମଜା କଥା ସବୁବେଳେ। ବହୁତ ହସାଏ।
ତମେ ଏମିତି କହିବ ହିଁ ଆଉ। ତମର ବୁଲାବୁଲି କରିବାକୁ କୁଆଡେ ଯାଉଛ ନା ଫିଲ୍ମ ଫିଲ୍ମ ଦେଖିବାକୁ ଏମତି କଣ ଯାଉଛ ନା ସମୟ ମିଳୁନି।
ଫିଲ୍ମ ଦେଖିବାକୁ କୁଆଡେ ଯିବି ବୟସ ହେଲାଣି ଫିଲ୍ମ ଦେଖିବାକୁ ଯିବି। ବୁଲାବୁଲି କରିବାକୁ ଯାଏ ମନ୍ଦିର ବଗେରା ମନ୍ଦିର ଦାର୍ଶନିକ ସ୍ଥଳ ଏଇ ସବୁ ଜାଗା। ନଗଲେ ମାଇ ମନ ସ୍ଥିର ହୁଏନି।
ନାଇ ଠିକ ଠିକ କଇଲ ଭାଇ। ପଇଁଚାଳିଶ ବର୍ଷ ଯେହେତୁ ହେଲାଣି ତାହେଲେ ଏଇ ଜିନିଷ ହି ସବୁ କାମ କରିବାକୁ ହିଁ ପଡିବ। ଆଉ ତମ ଫିଲ୍ମ ଦେଖିବାକୁ ଗଲେ। ତମର ତ ବାହା ମଧ୍ୟ ମାନେ କହୁ ତ ଝିଅ ମଧ୍ୟ କିଏ ଦେଲାନି ତମକୁ। ତମର ବାହାଘର ମଧ୍ୟ ହେଇପାରିଲାନି ମତେ ବହୁତ ଦୁଃଖ ଲାଗିଲା କିନ୍ତୁ କଣ କରିବା। ଇଏ ଏ ସବୁ ଫଳ ହଉ ଏ ସବୁ ଯାହା ହଉଛି ତମେ ଆଣିଥିଲେ ଆଜି। ସେ ତାର ଭୁଲ ତମେ ହିଁ ତାର ମାନେ ଦାୟୀ ତମେ ହିଁ ହଁ ନା ନାଇଁ।
ଆଉ ତମକୁ ହଁ ସତ କଥା ଆଉ ଗୋଟେ ଟାଇମ୍ ରେ ସମୟରେ ଭୁଲ କରିଥିଲି ଆଜି ତାର ଫଳ ମୁଁ ଆଗକୁ ମତେ ଦେଖାଉଛି। କଣ କରିବା।
ହଉ କିଛି ଅସୁବିଧା ନାହିଁ ତମେ ନିଜ ଗୋଡ଼ ରେ ଛିଡ଼ା ହେଇ ପାରିଲ ମତେ ଏଇଟା ଶୁଣିକିରି ଭଲ ଲାଗିଲା ଆଉ ଖବର କଣ? ଆମେ ତମେ ଜାଣିଥିବ ଆମେ ବର୍ତ୍ତମାନ ଆସିଛୁ ଭୁବନେଶ୍ଵର।
ଭୁବନେଶ୍ଵର।
ହଁ ଭୁବନେଶ୍ଵର କୁ ତମେ ଜାଣିଥିବ କଣ ମାଳିନୀ ସହର ବୋଲି କୁହନ୍ତି ଫୁଣି। ମନ୍ଦିର ଚାରିଆଡ଼େ ଅଛି ନା ମନ୍ଦର ମାଳିନି ସହର ସରି ସରି ଭାଇ ଭୁଲ୍ ହେଇଗଲା। ଆଉ ଆମେ ଏବେ କାଲି କାଲିକି ନନ୍ଦନକାନନ ବୁଲିବାକୁ ଯିବୁ ଆମର ଯୋଉ କାମ କରୁଛୁ ଆମେ ସପ୍ତାହକୁ ଆମକୁ ଦୁଇ ଦିନ ଶନିବାର ରବିବାର ଛୁଟି ଦିଏ। ତମର ତ ଦଉନଥିବ ଶନିବାର ରବିବାର।
ଆମର ରବିବାର ଛୁଟି ଥାଏ।
ରବିବାର ଛୁଟି ଦଉଛି ଖାଲି।
ହୁଁ ଦିଏ ବେଳେ ବେଳେ ଶନିବାର ବି ଛୁଟି ମିଳେ।
ଆଚ୍ଛା ଆଚ୍ଛା। ଏବେ ତମେ ମୁଁ ଶୁଣି ମୁଁ ଶୁଣିଥିଲି ତମେ ତ ବହୁତ୍ ବୟସ ହେଇଗଲାଣି। କିନ୍ତୁ ତମେ ଏବେ ମଧ୍ୟ ବ୍ୟାଡମିଣ୍ଟନ୍ ଖେଳିବାକୁ ଯାଉଛ ଯାଉଛ କି?
ନାଇଁ ଏବେ ଆଉ ସମୟ ହଉନି ଏବେ ସିଜିନାଲ୍ କାମ ଚାଲିଛି ଏବେ। ଋତୁ କାମ ଋତୁଚାରିଆ କାମ ଚାଲିଛି। ତ ଏଇ ଋତୁଚାରିଆ କାମ ସରିଲେ ହିଁ କଣ କରିପାରିବା। ବୁଝିଲେ ବହୁତ୍ ଏବେ ମାର୍କେଟ ଡାଉନୁ ମାନେ ମାର୍କେଟ୍ ଏ ବହୁତ୍ ସ୍ପିଡ୍ ଚାଲିଚି ତ ଏବେ ଛୁଟି ବଗେରା କରିଲେ ହବନି ବୁଝିଲେ କଥାଟା କାମ କରେ ଯେବେ ଛୁଟି ମିଳିବ ଗଣେଶ ପୂଜା, କାର୍ତ୍ତିକ ମାସ ଟା ସମୟରେ ଯଦି ଛୁଟି ମିଳିଲା ତାହେଲେ ଗାଁ ଆଡ଼କୁ ଆସିବି ଆଉ କଣ କରିବି।
ହଁ ଆସ ଆସ ଗାଁ ଆଡ଼ୁ ଆସ ଗାଁ ଆଡୁ ଆସିଲେ ବୁଲାବୁଲି କରିବା ଆମେ ମଧ୍ୟ ଛୁଟି ନେଇକି ଯିବୁ ମିଶିକିରି ବୁଲିବା ଆଉ। ତମର ଯୋଉ ବ୍ୟାଟେରୀ ଗାଡ଼ିଟା ଥିଲା ତାହିଁରେ ବୁଲିବା କଣ ତମେ ରାଜି।
ଓ ହଉ ବୁଲିବା। କଣ ଅଛି ଖରାପ ନୁହେଁ ବୁଲିବା କିଛି ଅସୁବିଧା ନୁହେଁ ବୁଝିଲେ କଥାଟା।
ହଁ ହଁ।
ଆଉ ହଁ ହଉ ବନ୍ଧୁ ମୁଁ ଟିକେ ରଖିଲି। ବିରତି ଚାହୁଁଚି ମୁଁ ଟିକେ ଯାଇକି ବଜାର ଆଡ଼େ ଟିକେ କାମ ଅଛି।
ଭାଇ ତମର ସିଆଡେ଼ ଭାଇ ରଖିବ ଯେ ଶୁଣୁନ କଥା ଟା। ତମର ସିଆଡେ଼ ବର୍ଷା ହଉନି?
ଏ ବନ୍ଧୁ
ଆରେ ବର୍ଷା ଆମର ଇଆଡ଼େ ତ ଦିନୋଟି ଯାକ ବର୍ଷୁଛି ତମର ସିଆଡେ଼ ବର୍ଷା କେମିତି ହଉନି।
କେଜାଣି କେମିତି ବର୍ଷା
ହଁ କେମିତି କୋଉ ସମୟରେ କେମିତି କଣ ଆଉ କଣ କହିବା। ମୋ ପୁଅର ଦେହ ମଧ୍ୟ ଏବେ ଜର ହେଇଯାଇଥିଲା ମୁଁ ମୁଁ ମେଡ଼ିସିନ୍ କହିଲି ଘରେ ଫୋନ କରି କହିଥିଲି ଆଣିଦେବାକୁ।
ତାଙ୍କେ ଆଣିକି ଦେଇଥିବେ ମୁଁ ଆଉ ଫୋନ କରିନି ଏବେ ତମ କଥା ହଉଛି ତମର ଫୋନ ଟା ରଖିଲେ ମୁଁ ଘରକୁ ଫୋନ୍ କରିବି ଆଉ।
ଓହୋ ଓ ହଉ ଆଉ ସେଠି ବାବୁ କଣ ଚାଲିଚି?
ସେଠି ବାବୁ ତ ସବୁଠୁ ଶାନ୍ତିରେ ଅଛନ୍ତି। ସେଠି ବାବୁ ତ ବହୁତ୍ ଶାନ୍ତିରେ ଅଛନ୍ତି ତାଙ୍କର ତ ବର୍ତ୍ତମାନ ବାବୁ ଗୋଟେ ପୁଅଟିଏ ହେଲା ତାମ ଜାଣିଛ ନା ନାଇଁ।
ଆଗରୁ ଦିଟା ପୁଅ ଥିଲା ଏବେ ଆଉ ଗୋଟେ ପୁଅ ହେଲା
ଆଉ ତାଙ୍କର ଏବେ ତିନୋଟି ପୁଅ ହେଇଗଲା।
ଓ ଏମିତି
ହଁ ଭାଇ, ହଉ ହଉ ବିଭୁ ଭାଇ ମୁଁ ରଖୁଛି?
ଓ ହଉ
ଠିକ୍ ଅଛି ଭାଇ।